ହଁ
ଭଗଦରେ
ବସିଛିି ଖାଇିକି।
ଭଏସ୍ ଠିକସେ ଆସୁଚି ମୋର
ହୁଁ ମୋର ଠିକ୍ ଅଛି।
ପୁରା କ୍ଳିଅର ହଁ ପୁରା ଠିକ୍ ଠାକ୍ ଆସୁଚି।
ଆଉ ଖାଇଲଣି?
ଶୁଭୁ ନାଇଁ ଭଏସ ସ୍ଲୋ ହେଲା।
ହ୍ୟାଲୋ ଏବେ ଠିକ୍ ହେଲା।
ହଁ।
ହ୍ୟାଲୋ ଏବେ ଠିକ ତ ଓହ। ଏ ମାର୍କେଟରେ ଟିକେ ଖାଇ ଦେଇଥିଲି ଥରେ ଆଉ ଇଚ୍ଛାଲାନି ଖାଇବା ପାଇଁ ଆଉ।
ହଁ ଆଚ୍ଛା କିଏ କିଏ ଶିବାସହିତ ଯାଇଥିଲ ନା କଣ?
ଆ ଆମେ ଯାଇଥିଲୁ ଶିବା ମୁଁ ଆସୁ। ଆସୁ ବୋଲି କହୁଛି ଶିବା ମୁଁ ଆସିସ୍ ମାନସ୍ ତାପ ତା ପରେ ସେ ଇଏ ଆମର ଆମର କଣ ତାନାଁ ଯେ ତା ନା କଣରେ ଭୁଲି ଗଲି।
କିରଣ କିରଣ।
ଆଛା କିରଣ ଆଚଛି କି?
ହଁ କିରଣରେ କିରଣ।
କିଏ ରୁମ ରେ ରହୁଛି ନା ଗାଁ ରୁ ଆସିଛି।
ନାଇଁ ସିଏ ରହୁଛି ତାର ସିଏ ଏଠେ କାମ କରୁଛିକି କି ନାହିଁ।
ହୁଁ ଆଚ୍ଛା।
ଗେଡା କାମ ସାରିକି ତାର ଆଇଲା ସାଢ଼େ ଛଅ ପାଖାପାଖି ତାପରେ ମିଶିକି ବୁଲୁ ନୋ ରିକ୍ସ ତାପରେ ସକାଳେ ସିଆଡୁ ଗୋଟେ ଭୋଜି ଖାଇଗଲୁ କି ନାଇଁ।
କୁଆଡ଼େ?
ଏ ଆମର ଆଶିଷନଙ୍କ ଗାଁ ରେ ଥିଲା ହେଲେ ଆମେ ଗଲେ ଇଆଡେ ଗଲୁ ଖାଇବା ପାଇଁ ଆଉ। ଆଶୀଷନଙ୍କର ଗାଁରେ ଜ ଆଶୀଷନ ଗାଁ କହୁଛି ଟିଟ୍ରା ପଙ୍ଗା ନାଇଁ କିମ?
ହଁ ହଁ ହଁ।
ସେ ଟିଟ୍ରା ପଙ୍ଗାରେ ଥିଲା ହେଲେ ଟିଟ୍ରା ପଙ୍ଗାରେ ଗଲୁ ତାର ଦି ତାର ଦିଦି ନା ଭାଉଜ ହେବେ ତାଙ୍କୁ ସେ ଯାହା ଗିଫ୍ଟ ଦେବା କଥା ସେ ଦେଲା ତାପରେ ପଳେଇଆଇଲା ଏ ସେନି ଓ ସେନାପତ ତି ରେସିଡେନ୍ସିରେ ସେଇଠି ଯାଇ ଗଲୁ ଖାଇବା ପାଇଁ ଗୋଟେ ଆଉ ଗୋଟେ ଅଲଗା ଟା ଭୋଜି।
ବାହାଘର ଭୋଜି?
ହୁଁ ବାହାଘର ଭୋଜି ହଁରେ
ମୁଁ ବି ତ ଖାଇ ନଥିଲି ଏବେ ଏବେ ଖାଇଲି ଜଷ୍ଟ।
ଓହୋ ମୁଁ ଆଉ ଇଚ୍ଛା ହେଲାନି ଖାଇବା ପାଇଁ ତ ଆଉ ଥାଉ ଥିଲି ଏମିତି ଆଉ
ଉଁ ମୁଁ ବି ଖାଇବିନି କହୁଥିଲି ଭୋକ ଲାଗୁନଥିଲା। ଖାଇଦେବି ଟିକେ ପୁଣି ସକାଳୁ ଯେତେବେଳେ ଦୌଡ଼ିକି ଆଉଛି ସେତେକୁ ବଳ ପାଉନାଇଁ।
ହଁ ଆରେ ଆସୁ ଆସୁ ଭୁକ ଲାଗିବ ବଲେ ଆଉରି ବିଯାରେ ବର।
ହୁଁ ଭୋକ ଲାଗୁ ସେଇଟା କଥା ନାଇଁ ଯେ ସକାଳୁ ଏନର୍ଜି ବୋଲ କିଛି ନଥାଏ ଏତେ ଖାଇଦଉଛୁ ରାତିରେ ଏ ରାତ ରାତିରେ ଖାଇକି ଶୋଇ ପଇଲ ସକାଳ ପାହିଲାଏଳୁକୁ ଠିକସେ ବଳ ଆସିବା କଥା। ପଡିଆକୁ ପହଁଞ୍ଚିଲା ବେଳକୁ ଆଉ ବଳ ପାଉନାହିଁ।
ତେ ଭାଇ ଆଇଲାଣି?
ଭାଇ ଆସି ଥିଲେ ଦଶଟା ସାଢେ ଦଶଟା ହବ। ସାଢେ ଦଶଟା ତ ହବ।
କଣ ରୋଷଇ କରିଥିଲ ରେ?
କଣ ଆଜି ଏଇ କିଛି ପରିବା ନଥିଲା ଆଳୁ ଭର୍ତ୍ତା କରଥିଲି।
ଓହୋ।
ଘରେ କଣ କହୁଥିଲେ?
ଆମର ଘରେ କିଏ ଜାଣେରେ କଣ କରିଥିଲେ ମୁଁ ଆଉ ଜାଣିନି ଦେଖିବା ପାଇଁ ଦେଖି ଯାଏଁ ଯାହା ଖାଇଥିଲି ଏ ଖାଇତେ ହେବାର ତ ନଥିଲା ଆଉ ସେମତିଆ ବ ଟୋଟାଲ ପଣା ପାଣିଟିକେ ପିଇଲି ଆସିକି ଫ୍ରେଶ୍ ଫାଷ ଟିକେ ହେଇକିରି ବସିଥିଲି ଆଉକଣ କରିବି
ଆଉ କାଲି ଆଇବୁ ସକାଳୁ?
ଆ ଉଠି ପାରିଲେ ଆଇବି ଦେଖ।
ଏମତି ହବ ସେମିତି ହେଲେ ତ ଆଉ ନାଇଁ ଉଠି ପାରିଲେ କହିଲା ଆଉ ସେଟା ଭାବିବାଟା ଏଆଡେ ଏକ୍ସପେକ୍ଟ କରିବାଟା ନିଜେ ଭାବିବାଟା ଭୁଲ୍‌
ଏବେ ଜଲ୍ଦି ଉଠୁଛି ରେ ହେଲା ଏବେ ମୁଁ ଏ ଜଲ୍ଦି ଏତେ ଜ ଜଲ୍ଦି ଶୋଉଛି ଜଲ୍ଦି ଶୋଉଛି ରେ ଏବେ କେତେଟାରେ ଶୋଉଛି କହିଲ ଏ ଏ ବାରଟା ପୂର୍ବରୁ ଶୋଉଛି। ଏଗାରଟା ବାଢ଼େ ଦଶ
ତା ପୁର୍ବୁରୁ ଶୋଇବା ଟା ଜଲ୍ଦି ହେଇଗଲା ଉଁ ନଅଟା ଭିତରେ ଶୋଇବା ଟାକୁ ଜଲଦି କହିବେ।
ସେମତି ଘର ଲାଗି ତ ଏଇନୁ ତ ଏଗାରଟା ଏଗାରଟା ପରେ ସୋଇଲାଟା ଜଲ୍ଦି ହେଇଯାଉଛି ଟିକେ ଏଗାରଟା ଏଗାରଟାରେ ସୋଇଲେ ବି ଜଲଦି ହେଇଯାଉଛି ମୋର।
ଏବେ ନଅ ରୁ ପାଞ୍ଚଟା ଯାଏଁ ଆଠ ଘଣ୍ଟା ଶୋଇବୁ ଶାନ୍ତିରେ ସକାଳୁ ଉଠିଲା ବେଳକୁ ପୁରା ଫ୍ରେଶ ଲାଗିବ ପୁରା ଶାନ୍ତି ଲାଗିବ। ଉଠିବୁ ପାଣି ଟିକେ ପିଇବୁ ଫେର ଯିବୁ
ହେଲା ଆଉ କେତେ ଦିନ ଗଲେ ଛଅଟାରେ ଉଠିବି ତାପରେ ପାଞ୍ଚଟାରେ ଉଠିବି ହେଲା।
ହଉ ଦେଖିବା।
ଆରେ ଦେ ହଠାତ୍ ଗୋଟେ ଜଲ୍ଦି ଉଠି ପଡିବୁ ହେଲେ ଭଲ ଲାଗୁନି।
ଶିବା ମୋତେ ସକାଳୁ ଶିବା ସକାଳୁ ମୋତେ ଇନଷ୍ଟାଗ୍ରାମରେ ଫଲୋ କରିଥିଲା
ହଁ।
ତାପରେ ଏବେ ଅନଫଲୋ କରିଦେଇଚି।
ଆଁ ହଁ ଏଇନି।
ସିଏ ତାର ମୁଣ୍ଡ କାମ ଦଉନି ଠିକ ସେ।
ସିଏ ଇଚ୍ଛା ହେଲେ ଡିଆକ୍ଟିଭେଟ କରିଦଉଚି ସେ ତ କରିଛି ଆଉ କଣ କ? ହୁଁ ହୁଁ।
ସକାଳୁ ଆସନ୍ତୁ ଦିନେକେ ଆସନ୍ତୁ ବଲେ ହେଇଯାନ୍ତା ଆଉ ନାଇଁ କି।
ହ ଆଇିବିର ଆବି ରଅ କାଇଁ ଛାନିଆ ହେଉଚୁ ଆଇିବିପରା କହିଲି। ପୁରା ଆଉ ବେଶୀ ନାହିଁ ସପ୍ତାହଟା ଭିତରେ ଆଇଗଲା।
ହୁଁ କୋଉଟେ ଘରେ ଅଛ ନା ଛାତ ଉପରେ?
ଛାତ ଉପରୁକୁ ଆାଇିଲି ଘରେ ପିଜା ଲାଗା ଯେି ଛାତ ଉପରକୁ ଆସିକି ଚାଲୁଛି ଆଉ।
ହୁଁ ଆଉ ଗଲେ କି ନାଇଁ ମାମୁଁ ଗଲେ କି ନାଇଁ?
ମାମୁଁ ମାମୁଁ ପରା ସେଠାରେ ରହୁଛନ୍ତି ଆଉ କଣ ଯିବେ ଆଉ ସାଙ୍ଗେରେ। କିଛି ବାର୍ତା ନାହିଁ ପୁରା ବଡ଼। ହଁ ପରା ଗାଢା ହେଇଯାଉଛି ହଁ ପରା।
ଭାଇ ମୋର ଆଜିକୁ ତେର ଦିନ ହେଇଗଲା।
ତେରଦିନ ହେଇଗଲା ହଁ ହଉ କିଛି ନାହିଁ। ରଖୋ ହେଲା କିଛି ନାହିଁ ସବୁ ଠିକ ହବ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କଥ ଆରେ ଭଗବନ ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। ଖାଲି ବେଳେବେଳେ ଲାଗୁଛି ସେଇଟା ଅମଙ୍ଗଳ ପାଇଁ ହେଇଯାଉଛି କଣ କରା। ଆଡ଼ଯେଷ୍ଟ କରିବାକୁ ପଡ଼ୁଛି ଆଉ।
ପୁରା ଧୈର୍ଯ୍ୟ ଧରିକି ଆ ଅଛି ଆଉ ସେ ସୁନୀଲ ସୁନୀଲ ସୁନୀଲ ତୁ ଜାଣୁନା ହେଲେ କି ତୋତେ ଫଟୋ ଗୋଟେ ଦେଖେଇଥିଲି ସେ ଯୋଉ ବଡି କାଢିକି ଥିବ ପୁରାପୁରୀ ସିକ୍ସ ପ୍ୟାକ ଆପ୍ପ ଦିଶୁଥିବ ଯାହାର।
ହଁ ଦେଖିଛି ବୋଧେ।
ସିଏ ସିଏ ସୁନୀଲ ତାର ଗର୍ଲଫ୍ରେଣ୍ଡ ଯିଏ ଥିଲା ତାକୁ କହିଲି ଯିବା ପାଇଁ ଏ ମାନେ ତାକୁ ମୁଁ ତ କହିନଥିଲି ସୁନିଲିକୁ କହିଦେଇଥିଲି ଯା ଟିକେ ଭାଇ କହିଦବୁ ଦେଖ ଦେଖିକି ଆଇବ ଗି ଘ ଘର ଆଡେ ଟିକେ ବୁଲିକି କହିଦେଇଥିଲି। ତାଙ୍କର ଘରୁ ଟିକେ ଯାହାହେଲେ ବି ଅଧ କିଲୋମିଟର ଟିକେ କେତ ଡିଷ୍ଟାନ୍ସ ହବ।
ହୁଁ।
ଏମାନଙ୍କର ଘର ଛକରେ ହେଲେ ତାଙ୍କର ଘର ପୁରା ସାହି ଭିତରେର। ସିଏ ଆସିଥିଲା ବୁଲି ବୁଲାଗରେ ଏ ସେ ଏକା ଘର ଆଡେ ବୁଲିଲା ପରିକା ଆସିଥିଲା ଯେ ସିଏ କହୁଥିଲା ସୁନୀଲ କୁ ଯେ ନାଇଁ ସେ ତାଙ୍କେ ତା ମା ତା ବଡ ଦିଦିକୁ ଦେଖିଲି କିନ୍ତୁ
ହୁଁ ହୁଁ।
ଓ ତାକୁ ଦେଖିଲି ନାଇଁ ଏମତି କହୁ
ଓହୋ। ହଉଛି ସମସ୍ତଙ୍କର ଟିକେ ଟିକେ ସିଚୁଏସନ୍ ଖରାପ ଆପଣଙ୍କର।
ହୁଁ।
ହୁଁ ହୁଁ। ଆ କୁଆଡଡେ ବୁଲାବୁଲି ଯାଇଥିଲୁ ନା ନାଇଁ?
ନା ଯାଇଥିଲି ଏବେ ପାଠ ପଢିବା ପାଇଁ ସନ୍ଧ୍ୟାରେ।
ଓ ଓହୋ କଣ ବୁଲିବୁ ବୋଲି ଏଇଠି ତ ସବୁ ଜାଗା ସରିଗଲାଣି ରେ।
ହଁ ପରା କେତେ ବୁଲିବ ଏଇଠ ଏଇଠି ମାର୍କେଟ ମାର୍କେଟରେ ବଜାରେ ବଜାରେ ବୁଲି ବୁଲି ବିଜାର ଲାଗି ଯାଉଛି।
ମୁଁ ତ କାଲିଠୁ ଯିବିନିଁ ଭାବିଥିଲି।
ଉୁଁ ବେକାର ସମୟ ସେଟା ବ୍ୟର୍ଥ ହଉଛି ସେତିକିରେ।
ହଁଁ ସବୁ ବେଷ୍ଟ ଅଉଛି ତାପରେ ଆହୁରି ଗାଡ଼ିରେ ବୁଲି ବୁଲି ଗାଡ଼ିରେ ତେଲ ବି ସରୁଛି ସବୁଆଡ଼େ ସରୁଛି ଆଉ କଣ କର।
ହଁ।
ଗରମ ହୋଉଛି ଦିନରେ?
ହଁ ରେ ଗରମ ହଉନି କି ଆଉ।
ଏବେ ଟିକେ କମ୍
ରୁମ୍ ରେ ଫ୍ୟାନ୍ ଲଗେଇ ଦେଇଛି ଲଗେଇ ଦେଇକି ମୁଁ ବାହାରେ ବସିଛି ଆଇକି।
ଓହୋ। ଏ ଆଆଡ଼େ ତୁମାଇେ ଖଚ ଘଡ଼ ଘଡ଼ି ହେଲାଣି ରେଁଆଡ଼େ
ଆରେ ବର୍ଷା ହବନି ଠିକ୍ ରେ ବେକାର ଟାରେ ମେଘ ଉଠେଇଛି କାଲି ଟିକେ ଯାହା ତ ସକାଳୁ ବର୍ଷା ହେଲା ଟିକେ ଟିକେ।
ହୁଁ ଦେଖାଯାଉ ମେଘ ତ ହେଇଛି ହେଲା ଭଳିଆ କାଇଁ ଲାଗୁନି
ହଁ ହୁଁ। ଏଇ ତ ଜହ୍ନ ବାହାରାରୁ ଥିଲା ଏଇଠି ଏବେ ବନ୍ଦ କରିଦେଇଛି।
ହଁ ହଁ। ରଉଜପଙ୍କ
ବର୍ଷା ଏବେ ମୌସୁମୀଆ ଛୁଇଁଲା ପୁରା ଓଡିଶାକୁ।
ହନ୍ଦି ଏଇଥିବ ମୁଁ ଜାଣିନାଇ
କେରଳ ତ ଛୁଇଁଥିଲାନି କେବେ କେ କେତେ ଦିନ ହେଲାଣି କେରଳ ଛୁଇଁଥିଲା ଏବେ ଓଡିଶାକୁ ଛୁଇଁଲା ବୋଧେ ସେଥିପାଇଁ ଏଇ ଯୋଉ ପାଗଟା ଏମିତି କରୁଛି ଆଉ।
ଓ ହେଇଥିବ ବି କହିହଉଛି କେତେବେଳେ କଣ ହେଇଯାଉଛି ଆଉ। ହୁଁ।
ଖବର କାଗଜ ଟିକେ ପଢେ ବଲେ ଜାଣିବୁ।
ପଢ଼ାକୁ ପଢ଼ାରେ ପଢ଼ୁଥିଲି ଯେତେବେଳେ ଲାଇବ୍ରେରୀ ଯାଉଥିଲେ ହେ ତାପରେ ଘରେ ରହିଲାବେଳେ ଆଉ ଲାଇବ୍ରେରୀ କି ଲାଇବ୍ରେରି ଯେତେବେଳେ ଯାଉଥିଲେ ସେ ଟାଇମ୍ସ୍ ଅଫ୍ ସେଗୁଡ଼ା ଇଲିଶ ନ୍ୟୁଜପେପର ଯାକ ଆସିଥିଲା।
ସେ ଯାହା ପଢ଼ୁଥିଲି ହେଲେ ଏତେ ଆଉ ଏଠି ରହିକି ଆଉ କୋଉଠି ପଢୁଛି ଆଉ। ନହେଲେ ସେଠେ ଆସଥିଲଥିଲା ନା ଡେଲି ଇଂଲିଶ ନ୍ୟୁଜ୍ ପେପର୍। ହିନ୍ଦୀର ହିନ୍ଦୀର ତ ଆସୁନଥିଲା ଇଂଲିଶ ଓଡ଼ିଆ ଧରିତ୍ରୀ ଫର କତ୍ରୀାର ପ୍ରମେୟ କଣ କଣ ସବୁ ସମାଜ ସମ୍ବାଦ। ତାପରେ ଆହୁରି କେତେ ଗୁଡିଏ ମୋର ଭରାଇଟି ଭେରାଇଟି ପ୍ରକାରର ଆସୁଥିଲା ନ୍ୟୁଜ୍ ଭଳିଆ। ଦେଖୁଥିଲି ହେଲେ ଆମ ଆମକୁ କଣ ସେଇଟେ ଟମ୍ବାଡ଼ି ଦେଉଥିଲୁ ତାପରେ ନେଇକି ରଖି ଦେଉଥିଲୁ ବାକି ମୁଁ ସେ ଇଂଲିଶ ଜା ଟିକେ ଦେଖଥିଲି ଆଉ।
ଆହୁରି ସେୟାର ମାର୍କେଟ ଉପରେ ଟିକେ ଟିକେ ଦେଖୁଥିଲି ଟିକେ ଟିକିଏ ଦେଖୁଥିଲି ଆଉ।
ସେଇଟା ଟିକେ ବତେଇଦବୁରେ କେମିତି କଣ ହଉଛି ଯେ
ହ କଣ ସେୟାର୍ ମାର୍କେଟ୍?
ହଁ।
କଣ କରୁଛୁ?
ହଁ ରେ ସେଇଟା ଆଜ୍ଞା ହଁ ହଁ ସେଇଟା ଆଜ୍ଞା।
ଟିକେ ଭଲସେ ଶିଖିଯାଏ ତାପରେ ଶିଖେଇ ଦେବି ହେଲା।
ହ ହେଲେ ବି ଏବେ କେତେ ଯାହାହେଲେ ଯାହା ହେଲେ ବି ତ କିଛି ତ ଜଣାଥିବ ନାଇଁ କି।
ହଁ ଟିକେ ଟିକେ ଜାଣୁଛି ଆଉ ସେତିକି ନିଜେ ଯେତିକି ନେଲେ ନିଜେ ଯେତିକି ଆମର ଆଇଡ଼ିଆ ଖର୍ଚ୍ଚ କରି ଯାହା ଯାହା ପ୍ଲାନ୍ ବନାଉଛି ଆଉ। ତାଠୁ ବେଶି ଆଉ କଣ କରିପାରିବି ଆଉ ସେତିକି ହେଉଛି ଆଉ।
ହେଇଗଲା।